ହଁ।
ମୋ ଭଏସ୍ ଶୁଭୁଛି?
ହଁ ଶୁଣା ଯାଉଛି କୁହନ୍ତୁ।
ଆକଚୁଆଲି ସେଇ ନମ୍ବର ଟା ଦବା ପୂର୍ବରୁ ମୁଁ ଡାଏରୀ ମାରି ଦେଇଥିଲି ତ ସେଥିପାଇଁ ସେଥିରେ କଥା
ଆଚ୍ଛା
ହ।
ହୁଁ, କୁହନ୍ତୁ କଣ କରୁଛନ୍ତି?
କିଛି ନହିଁ ବସିଛି। ଆପଣ କଣ କହୁଛନ୍ତି??
ମୁଁ ବି ଉଠିକି ଆଗ ବ୍ୟାୟାମ ଟିକେ କଲି ତାପରେ ଏବେ ଘର କାମ ସବୁ ସାରୁଛି ଗୋଟେ ଗୋଟେ ଆଉ।
ଓହୋ, ଆଉ କଣ କହିବି ମୁ ଜଣିପାରୁନି ଆଉ
ଆଉ କଣ ଖାଇଛନ୍ତି କଣ?
ସକାଳ ତ କିଛି ଖାଇବା ପିଇବା ହେଇନି ହବ ଆଉ।
କିଛି ମାନେ ଏମିତି ପିଅନ୍ତିନି ଫଳରସ କି କିଛି?
ନାଇଁ ନାଇଁ।
ପିଇବେ ନା ଦେହ ପାଇଁ ଭଲ ନା ଦେହକୁ ଯଦି ନ ଜଗିବେ ଆଉ କିଏ ଜଗିବ ନିଜେ ହିଁ ଜଗେଇକୁ ପଡିବ ।ମୁଁ ବି ସେସବୁ ଯେବେଯାକ ମୋ ଦେହ ଖରାପ ନଥିଲା କିଛି ଧ୍ୟାନ ଦିଏନି କିଏ କରୁଛି ମୋ ଦେହ ଭଲ ଅଛି କିଛି ନାହିଁ ଦେହ ଖରାପ ହେଲା ଷ୍ଟାର୍ଟ ହେଲା ଆଉ ଏବେ ଧ୍ୟାନ ରଖାହଉଛି ଆଉ
ତଥାପି କମ୍ ପିଇଲେ ଭଲ।
ଅଁଳା ରସ ଅଁଳା ତ ସବୁଠୁ ଭଲ। ରୋଗ ପ୍ରତିରୋଧ ଶକ୍ତି ପାଇଁ ଭଲ, ତ୍ଵଚା ପାଇଁ ଭଲ, ଚୁଟି ପାଇଁ ଭଲ ତା ସାଙ୍ଗେ ଯଦି ଆପଣ ଏମିତି ଅଁଳା ରସ ଏମିତି ଖାଲି ପିଅନ୍ତେ ନା ଗ୍ୟାସ ହେଇଯିବ ଅଁଳା ରସ ଯେତିକି ତା ଦୁଇ ଗୁଣା ପାଣି କି ଗୁଟେ ଗୁଣା ପାଣି ଯଦି ସେଟା ବି ପିଇ ପାରିବେନି ଅଁଳା ଗୋଟେ ନେବେ ଆଉ ଗାଜର ଗୋଟେ ବିଟ ଛୋଟ ଖଣ୍ଡଟିଏ ଆଉ ସେଉ ଯଦି ଫାଳେଇନି ଦେଇକି ଆପଣ ଖାଇପାରିବେ ମାନେ ତାକୁ ବାଟିକି ତା ରସ ବାହାର କରିବେ। ସେ ରସଟା ସେଇଠୁ ପିଇବେ ଖାଲି ପେଟରେ ପିଇଲେ ଭଲ ।କିନ୍ତୁ, ଯଦି ଆପଣଙ୍କର ଗ୍ୟାସ ହେଉଛି ତାହେଲେ ଖାଲି ପେଟରେ ନ ପିଇକି ଖାଇବା ପରେ ଖାଇବେ ଆଉ। ଖାଇବାର ଘଣ୍ଟେ ଦେଢ଼ ଘଣ୍ଟା ପରେ ଖାଇବେ।
ଓ ହୋ ହଉ ହଉ ବଢଆ ତାହଲେ ଆଉ।
ସେ ହଁ ସେମିତି ଗୋଟେ ଦିନ ସେମିତି କରିବା ଗୋଟେ ଦିନ ନହେଲେ ପୁଦିନା ଆ ର ରସ ବାହାର କରି ପୁଦିନା ଧନିଆ ପତ୍ର ଟିକେ ହଳଦୀ ଖଣ୍ଡେ ଅଦା ଖଣ୍ଡେ ଏମିତି ମିଶେଇକି ଦିନେ ଦିନେ ମାନେ ବଦଳେଇ ବଦଳେଇ ବନେଇକି ପିଇବା ଆଉ ସବୁଦିନ ତ ସେମତି ହବନି ନା ସମାନ ହଁ ସବୁଦିନ ଜୁସ୍ ଟା ପି ହବନି ତେଣୁ ଦିନେ ଦିନେ ସେଇଟା ବି ପିଇବ।
ହଉ ହ। ଆଉ ରଜ କେମିତି ହେଇଗଲା
ଭଲ ଭଲ ସେମିତି ଏବେ ତ ଗୁଳୁଗୁଳି ଖାଲି ବର୍ଷା ଉଠଉଛି ସବୁ ଗୁଳୁଗୁଳିୁ ଗରମ ଏତେ ହଉଚ କଣ କରିବ ଏ ଗରମରେ ତ ଆଡେ ଗରମ ହଉନି କି ଗୁଳ ଗୁଳି
ହଁ ହଉଚି ଠିକ୍ ସନ୍ଧ୍ୟା ହେଲେ ତ ବର୍ଷା ହଉଚି ଠିକ୍ ଚାରିଟା ପାଞ୍ଚଟା ହେଲେ ହେଲେ ପୁର ମେଘ ବର୍ଷା
ବର୍ଷା ତ ହେଲେ ଭଲ କିନ୍ତୁ ବର୍ଷା କମ ହଉଚି ତାର ଗୁଳିୁଗୁଳି ଟା ବହୁତ ହଉଚି ଆଉ।
ହୁଁ ବର୍ଷା ହେଲା ପରେ ଥଣ୍ଡା ଲାଗ ନା କିନ୍ତୁ ବର୍ଷା ହେଲା ପରେ ଗରମ ଲାଗୁଚି ଆଉ ଲାଇନ ଯୋଉ କଟୁଚି ଟିକେ ଅଧିକ ଅଥୟ
ବର୍ଷା ତ ଟିକେ ହେଲେ ସେ କାଟିଦବେ ଆମର ଏଠି ବାକି କଟୁନାହିଁ ସେତେ କଟେନି ବର୍ଷା ବର୍ଷା ବେଶୀ ଘଡଘଡି ହେଲେ କଟିବ ଆଉ।
ହଁ।
କଣ ସକାଳ ପାଇଁ ବନେଇଛନ୍ତି ଖାଇବାକୁ ହୁଁ।
ରୁଟି ଭଜା
ବନେଇ ସାରିଲିଣି କପଡ଼ା ନାହି।
ହଁ ଭଲ ହେଇଥିଲା।
ସ୍କୁଲ ଆମ ଆଡେ ତ ଖୋଲିଲାଣି କିଛି ସ୍କୁଲ ତମ ଆଡେ ଖୋଲିଲାଣି ସ୍କୁଲ?
ହଁ ଖୋଲିଲାଣି ସ୍କୁଲ ଖୋଲିଲାଣି ସ୍କୁଲ କଥା ମେଁ ବି ମୁଁ ଜାଣିନି। କଲେଜ ତ ଖୋଲିଲାଣି।
ଏ ଗୁଳୁ ଗୁଳୁ ରୁ ଖୋଲିଲାଣି କହୁଥିଲେ ଆସୁଥିଲା ତ ତ ଅ
ଆଉ ଛୁଟି ଆଗକୁ ମାନେ ବଢ଼େଇ ନାହାନ୍ତି ଛୁ ମାନେ ଖୋଲି ଯାଇଚି ବୋଧେ କଲେଜ ତ ଆଜିରୁ ଖୋଲିଛି କିଛି କିଛିଟା କଲେଜ ଖୋଲି ବି ଗଲାଣି।
ଖୋଲିଲାଣି ମ କିଛି ଲୋକ ଛୋଟ ଛୁଆମାନଙ୍କୁ ହ ଦେଖୁଚି।
ହଁ ଛୁଟି ବଢେଇନାହାନ୍ତି ବର୍ଷା ଟା ଯେହେତୁ ହେଇଯାଉଚି ସେଥିପାଇଁ ଛୁଟି ଟା ବଢେଇନି ଖରା ଟା ଯଦି ଖାଲି ହେଇଥାନ୍ତା ତାହେଲେ ମେ ବି ଛୁଟି ବଢି ପାରିଥାନ୍ତା।
ବର୍ଷା ହେଲେ କଣ ହବ ଗୁଳିୁ ଗୁଳି ଏତେ ଜୋରସୋର ହଉଛି ଛୋଟ ଛୁଆ କେମିତି
ସେ ଗମେଣ୍ଟ ଦେଖେନି ବର୍ଷା ହେଲେ ସେ କେମିତି ଖରା ହଉଚି ନହେଲେ ବଷ ସମସ୍ତେ ଓଦା ହେଇକି ଯାଅ।
ଖାଇବା ଆମର ତ ଜୁସ୍ ପରେ ଯାହା ହେଲେ ଆମେ ଖାଉ ଆଉ। ହୁଁ ଆଉ କଣ ନିତ୍ୟକର୍ମ ସାରି ସାରିଲାଣି ଗାଧୋଇବା ସବୁ।
ଆଜ୍ଞା।
କଣ ହଷ୍ଟେଲରେ ରହୁଛନ୍ତି ନା ଘରେ ନିଜ ଘ
ଘରେ ଘରେ।
ପଢ଼ାପଢ଼ି କଣ ପଢ଼ୁଛନ୍ତି?
ଏବେ ପ୍ଲସ୍ ଥ୍ରି ସେକେଣ୍ଡ ଇୟର
ପ୍ଲସ ଟୁ ସେକେଣ୍ଡିୟର ପ୍ଲସ ଥ୍ରି।
ନା କଣ?
କଣ କହିଲେ?
ଆପଣ କଣ ପଢୁଛନ୍ତି ଏବେ
ନାଇଁ ମୋ ଝିଅ ପଢିଲାନି ଦଶମ।
ଓହୋ।
ତାହେଲେ ଠିକ ଅଛି ଆପରେ କଣ ମାନେ ପଢାପଢି କଣ କରିବ ନା ଏମତି
ତାପରେ ନା ନା ନା ମୁଁ ଆଚ୍ୟୁଆଲି ଯୋଉ କୋ କୋର୍ସ କରିଛି ସେଥିରେ ଜବ୍ ପେଲସ୍ ମେଣ୍ଟ ଫିଥ ଇୟର ପରେ ଜବ ମିଳିଯିବ ମାନେ ଫୋଟି ଇୟରଏସ୍ ପରେ ବି ଜବ ମିଳିଯିବ କିନ୍ତୁ ଯଦି ମତେ ମାଷ୍ଟରସ କରିବାପାଇଁ ଯଦି ମାଷ୍ଟରସ କରିବି। ତାପରେ ପି ଏଚ ଡି କରିବା କଥା ଭାବିବି ଆଉ।
କଣ କୋର୍ସ କରିଥିଲେ?
ଏଲେକ୍ଟ୍ରାନିକ୍ସ ଆଣ୍ଡ ଟେଲିିକମ୍ୟୁନିକସନ୍।
ନାଇ ପଚାରିନି ହଁ ହଁ ମାନେ ସାଇନ୍ସ ତାମାନେ ନେଇକି ତାପରେ ଏସବୁ କରିବ। ଆଚ୍ଛା ମୋ ଝିଅକୁ ତ ସାଇନ୍ସ ନାହାଥିଲେ ସେ ଭଲ ପରସେଣ୍ଟେଜ ରଖୁଛି ନାଇଣ୍ଟି ପ୍ଲସ ରଖୁଛି ପଢ଼ା ବି ଭଲ କିନ୍ତୁ କନ ପାଇଁ ସାଇନ୍ସରେ ତାର ଯିବା ପାଇଁ ବିଲକୁଲ ଇଚ୍ଛା ନାହିଁ ମୁଁ କହିଲି କି ତୁ ଡକ୍ଟର ଲାଇନ୍ ନଗଲେ ବି କମ୍ପ୍ୟୁଟର ସାଇନ୍ସ ଅଛି ଅଲଗା ଅଛି ସେପଟ ଲାଇନ ଯିବୁ। ଆର୍ଷ ନେଲେ କଣ? ଗମେଣ୍ଟ ସର୍ଭିସ୍ଟା ହବ ବୋଲି ତ କିଛି ଗ୍ୟା ବିଇଡ଼ି କରିବ କଣ କମ ସେ କମ ତ ବାହାରେ ଆମ ରାଜ୍ୟ ବାହାରକୁ ବି ଯାଇକି କିଛି କାମ କରିପାରିବ ନା କମ୍ପ୍ୟୁଟର ସାଇନ୍ସ ବାଲା ବାଙ୍ଗାଲୋରରେ ତ କମ୍ପ୍ୟୁଟର ସାଇନ୍ସ ବାଲାଙ୍କର ଭିଡ଼। ସେଠି ଭଲ ଜବ୍ ମିଳେ। କି ଅଲଗା ଟ୍ରାଏ କରିପାରିବୁ। ତା ତ ଇଚ୍ଛା ନାହିଁ ସେ କଉଚି ଏମିତି ଯଦି ମୋତେ ଅତି ବାଧ୍ୟ କରିବ ମୁଁ ପରୀକ୍ଷା ଖାତାରେ କିଛି ଲେଖିବିନି ଆଉ କଣ ଆଜିକାଲି ଛୁଆକୁ କହିବା।
ସେ କଣ କଉଚି ଆର୍ଷା ନବ ନା ।
ସେ ଆଡ୍ସ ତାର ସାଇନ୍ସ ନା ଶୁଣେତ ଇ ହୋଉ ଚି ଆଉ ପଢା ଭଲ ନାଇଁ ଟିଚର ବି କହିଲେ ତୁ ତ ଭଲ ପଢୁଛୁ କଣ ପାଇଁ ଏପଟା ଲାଇନ୍ ଯିବା ପାଇଁ ଚାହୁଁଛୁ ତାର ସେତେ ଇଚ୍ଛା ନାହିଁ ଆଉ ତାର ସେ ଟିଚର ଲାଇନ ଟିକେ ଏମତି ନିଜେ ନିଜେ ପଢଉଥିବ ଛୁଆ ନ ତେବେ ସେ ନିଜେ ନିଜେ ପଢଉଥିବ କାହାକୁ କନ୍ଥ ବାଡକୁ ପଢଉ
ସମସ୍ତେ ଛୋଟବେଳେ କରନ୍ତି।
ହଁ ସେ ଏବି କରୁଚି ଦଶମପଡୁଚି କରୁଚି। ମାନେ ନିଜ ଯୋଉ ପାଠଟା ସେ କହିବ କି ଦି ଚାରି ଜଣ ବସୁଚନ୍ତି ନା ତାଙ୍କୁ ପଢଉଚି ତାର ରିଭିଜନ ବି ହେଇଯାଉଚି ନା।
ହଁ। ବିଡି କରିଦବ ହେଇ ଯିବ ଆଉ ତାପରେ।
ବିଡ଼ି ମୋ ସାଙ୍ଗ ଜଣେ ଫାଷ୍ଟ ଆଚ୍ଛା ଗମେଣ୍ଟ ସର୍ଭିସ୍ ଟା ସହଜୋଗ ହବନି ଆଉ ପ୍ରାଇଭେଟରେ ଟିଚର ମାନଙ୍କୁ ଯେତେ ପେମେଣ୍ଟ ଦେଉଛନ୍ତି ଦରମା ତ ଯାହା ଜାଣୁଥୁବେ।
ହଁ।
ଚଳେଇବା ପାଇଁ ଘରକୁ ହବନି ନିଜ ଖର୍ଚ୍ଚ ବି ଅଣ୍ଟିବନି ଆଉ। ଆଉ ଘର ଖର୍ଚ୍ଚ କଣ ସେଥିରୁ। କରିବ?
ହଁ ଗର୍ମେଣ୍ଟ ପାଇଁ ହେଲେ କିଛି ଗୋଟେ ହବ।
ଦେଖାଯାଉ କଣ ହଉଚି ଆଉ।
ରେଜଲ୍ଟ ଆସିଗଲାଣି?
ନାଇଁ ନାଇଁ ଏଥିରୁ ପଢୁଛି ପଢୁଛି ବା ସେ
ଟେନ୍ଥ ଏବେ ଏକ୍ଜାମ ଦବ।
ହଁ।
ହଁ। ତମେ ଆଚ୍ଛା। ନା ତ ଟାଇମ ଅଛି ଏବେ ଆଉ।
ହଁ।
ଆଉ କଣ କହିବି ମୁଁ ଜାଣିପାରୁନି।
ନାଇଁ କଣ କଣ ଖାଇବା ଭଲ ଲାଗେ ଆପଣଙ୍କୁ?
ମତେ ତ ସବୁ କିଛି ଖାଇବାକୁ ଭଲ ଲାଗେ। ମୋଷ୍ଟଲି ବିରିୟାନୀ ଇଆଉ ଆପଣଙ୍କୁ?
ମତେ ବି ସେଇ ହୁଁ ଅଧା ଚାମ ଚେ ବିରିୟାନୀ ବନେଇ କି ଖାଏ।
ଆଚ୍ଛା।
ମୁଁ ତାକୁ ଇଏଁ କରେ। ପ୍ରେସର ରେ ସିଟି ମାରିଦିଏ, ଯଦି ଟାଇମ ଥିବ ତ ବନେଇବି ଇଏରେ ଟାଇମ ନଥିଲେ ପ୍ରେସରରେ ସିଟି ମାରିଦିଏ।
ଓ ମତେ ଲାଗିଲା ଆପଣ କହୁଛନ୍ତି ମୁଁ ଟିକେ ରୁହ ମୁଁ ଟିକିଏ ପ୍ରେସର ରେ ଶିଟି ମାରି ଦିଏ।ହିଁ ହିଁ ହିଁ।
ହଁ ସମୟ ଥିଲେ ଭଲସେ ଦମ ଦେଇକରେ ସମୟ ନଥିଲେ ଏମିତି କରିଦିଏ।
ଓ ହୋ। ଆଉ କଣ କହିବି ।
ହୁଁ।
ସକାଳେ ତାହଲେ ଡେଲି ଆପଣ ଅ ଅ ଯୋଗ କରୁଛନ୍ତି ଆଉ ସେଗୁଡାକ ଟ୍ୟୁସନ୍।
ହଁ ସେଇ ଗୋଟେ ଟା।
ବଡିକୁ ଠିକ୍ ରଖିଆ।
ସବୁଦିନ ଚେଞ୍ଜ କରିକରି କରି ଆଜି ଗୋଟେ କାଲି ଗୋଟେ ଆଉ।
ଆଚ୍ଛା।
ଗୋଟେ ଜିନିଷ ତ ସବୁଦିନ ଦି ହବନା
ହଁ।
ହୁଁ ହଉ ହଉ ଠିକ୍ ଅଛି ମୁଁ ଯାଉ ଯେ କାମ ଅଛି ମୋର ରଖୁଛି।
ହଉ ହଉ ମୁଁ ରଖୁଛି।